ଜି
ମତେ ଡାଖ ମୁଁ ଝୁଲିମି
ତମେ ଯେମିତି ଆସିବ ସେମିତି କହିଦଉଛ ଆଉ ନା
ମୋ ଘର ପାଖରେ ଲଗେଇ ଦେଇଛନ୍
ଆମ ଘରେ ହିଁ ଲାଗିଛି ଘର ପାଖରେ ନାଇ ତା ଭିତରେ
ଲଗାନ୍ତି ନା
ହଁ ହଁ ଆ ର ପଟା ହ
ମୁଁ ଯାଉଛି ଆମ ଘରେ କହିବି ମତେ ଲଖେଇବେ
ଆମ ଘରେ ଅଛି ସେଇଭଳି ଜାଗା ପଳେଇ ଆସ ଖେଳିବ
ମୁଁ ବି ଯାଉଚି କହିବି ଆମ ଘରେ ଲଗେଇବେ ମୁଁ
ଶୁଭୁଛି ତମର?
ହଁ କିନ୍ତୁ ଟିକେ ବାହାରକୁ ଗଲେ ସବେ ଭଲସେ।
ନାଇଁ ମତେ ତ ଭଲ ଶୁଭୁଛି ମୋ ନେଟାର୍କ ପୁରା ଭଲ ଚାଲିଛି।
ଶୁଭୁଛି ତ ହଉ ନ ଶୁଭିଲେ ପୁଣି କହିବ,
ଘର ଭିତରେ ବସିଛ?
ନା ମୁଁ ମୋ ଛାତ ଉପରେ ଶୋଇଛି।
ଓହୋ ଏ ପବନ ନାଇଁ ଦୋଳିରେ ଘରେ ଟିଭି ଚାଲିଛି ଆଉ ଦୋଳି ଝୁଲୁଥିଲି ତା ଟିକେ ପବନ ବାଜୁଥିଲା ପିଠିକି।
ମୁଁ କହିଲି ଆଉ ଆଜି କେତେ ସବୁ କଥା ହେଲାଣି?
କଣ ଖାଇଥିଲ?
ଭତ, ଡାଲି, ତୁ?
ଏଇ ସନ୍ଧ୍ୟା ସମୟରେ?
ନା ନା ଖରା ବେଳେ ଖାଇଥିଲି।
ଖରାବେଳ ମୁଁ ଖାଇଥିଲି ସନ୍ଧ୍ୟା ବେଳେ ଆଉ କିଛି ଖାଇଥିବ ଜଳଖିଆ।
ନା ନା କିଛି ଖାଇ ନାଇଁ। ତମେ କଣ ଖାଇଥିଲ?
ନା ମୁଁ ବି ଆଜି କିଛି ଖାଇନି।
ଓହୋ।
ରଜ ତିନି ଦିନି କେମିତି କଟିଲା?
ବେକାର।
କାହିଁକି? କୁଆଡେ ଯିବା ଆସିବାର ଯୋଜନା ନ ଥିଲା।
ନା ନା ଖରା ଗରମ ପାଇଁ ମୁଁ କୁଆଡେ ଗଲିନି କିନ୍ତୁ ନୂଆ ଡ୍ରେସ ବନେଇଥିଲି ପି ପିନ୍ଧିବି ବୋଲି ବାହାରାରୁକୁ ଯାଅ
ଉଁ ହୁଁ ବାହାରିକି ବସିଛି ପଳେଇ ଆସିଲି ପରା।
ଆଉ ଏମିତି କଣ ହଉଛି ମୁଁ ଯୋଉ କଥା ଗୁଡା କହୁଛି ମତେ କହିଁ ମାନେ ପୁଣି ଥରେ ଶୁବୁଛି ଏଗୁଡା।
କାଇଁ ମୋତେ କିଛି ନୁହଁ ମତେ ମୁଁ ମାନେ ଭଲ ତମ କଥା ହି ମତେ ଭଲ ଶୁଭୁଛି ଆଉ ମୋ କଥା ବି ମାନେ ସେମିତି ଭଲ ତ ଅଛି ବାହାରେ ହିଁ ବସିଚି ରେ।
ଆଚ୍ଛା ଆଚ୍ଛା କଣ ହଉଛି କେଜାଣି। ହଉ କୁହ ତୁ ମ ହୁଁ
ଆମର ଆଉ କଣ ଆମରତ
ବନେଇ ଦେଇଥିଲି ହେଲେ ପିନ୍ଧିବି ବୋଲି ଖରା ଗରମ ଯେମତି ହେଲା କୁଆଡେ ଗଲେନି କି ପିନ୍ଧିଲିନି।
ବା ତମେ କୋଉ ଡ୍ରେସ ପିନ୍ଧିଲ ଆମ ଘରେ ଡ୍ରେସ ନ ପିନ୍ଧିଲ ପାଟି କରିବେ କାହିଁ ପିନ୍ଧିନୁ। କ ପାଇ ଯାଉନୁ। ହଁ ରଜମାନେ ଡ୍ରେସ ପିନ୍ଧ ସଜବାଜ ହୁଅ। ଦେଖୁଛ ମୁଁ ମାନେ ଆମର ଅଳଙ୍କାର କିଛି ଆଣିନଥିଲି ମୋର ଠିକ ଅଛି ରଜ। ପୂର୍ବ ଦିନ ଯାଇଥିଲି। ସରି ଯାଇଥିଲେ ଦୋକାନରେ ମାଲ। ଜିନିଷ ସଜେଇଥିଲେ ସେ କହିଲେ ଆସ। ପଛିଲି ପୁଣି ଅଲଗା ଜାଗାକୁ ଯିବି ଯିବି ବୋଲି ଶେଷ ରଜ ଦି ଦିନିଆଙ୍କ ଶୁଣିଲି କାଇଁ ଯାଉନ କାଇଁ ଯାଉନ ଶେଷ ରଜ ଦିନ ଗଲି ନେଇକି ଆସିଲି।
ଆଚ୍ଛା।
ଆଉ କଣ ଆମଗାଁକୁ ଗାଁ ଭିତରେ ଅଛି ଦୋଳି ବହୁତି ଭଲ ଭାବରେ ପାଳନ କରାଯାଏ ବୁଲି ବୁଲିକି ଦୋଳି ଖେଳୁ। ରଜପାନ ଏଇଆ। ଆମେ ବି ଯାଇନୁ କୁଆଡେ। ହୁଁ
ହୁଁ ହୁଁ।
ଏଥର ଗୋଟେ ମାନେ। ନୂଆ କଥା କହିଛି ନା। ଆମ ଗାଁ ର ଗାଁ ର ଶେଷ ମୁଣ୍ଡ ଆଡେ। ଜଣେ। ଏପା ରଜତି ଯେମିତି ଆମର ଭା ସବ ସେଇଭଳିଆ ରଜ ଦୋଳି ପୁରା ସଜ। କିଥିଲେ ଚିଜ ବଢିଆସେ ଦେଇଦେଲି। ହଁ ଏଭର ପ୍ରଥମ ଥର ହେଇକି ରଜ ସଂକ୍ରାନ୍ତି ଦିନ ହେଇକି। ସବୁଠୁ ବଡ କଥା। ଗୁପଚୁପ ମାଗଣାରେ ଦଉଥିଲେ ଖାଇବା ପାଇଁ।
ହଁ ଏଇ ଗଲା ମତେ ଲେଖି ଦେଇଥାାନ ମୁଁ ଭଣି ଏମତି ପଇସା ଦେଇ ଖାଇବା ଅପେକ୍ଷା ନା ନା ଏମିତି ପଇସା ଦେଇ ଖାଇବା ଅପେକ୍ଷା ତମର ସେଇଠି ମାଗ।
ବାଗଡ଼ ହଁ ହଁ। ଗୋଟେ ହଉଛି ପିଆଜ ରସୁଣ ହେଇଚି ପିଆଜ ରସୁଣ ଖାଉଛନ୍ତି। ଆଉ ସଂକ୍ରାନ୍ତି ଯେହେତୁ। ଗୋଟେ ଦିଆଯିବ। ପୁଣି ଗୁପ୍ ଚୁପ୍ ହଉଚି ଆମ ଗାଁର ଫେମସ । ମାନେ ଆମ ଗାଁ ରରେ ଯୋଉ ବିକ୍ରି ଯିଏ ଆସନ୍ତି। ହାରକୁାନ ସିଏ ହିଁ ପୁଣି ଦଉ
ଓହୋ ସେଇଥିପାଇଁ ମୁଁ ବୁଝିି ଥିଲି ତମେ କାହା କଥା କହୁଛ।
କା କଥା।
ଏଇ ଯିଏ ଧଉଡା ଧୌଡି କରନ୍ତି ତ ତମ ଗାଁରେ ଯିଏ ଫେମସ।
ନା ନା ସିଏ ଦଉନଥିଲେ। ନା ନା ସିଏ ନୁହ। ଗୁପଚୁ ମାନେ ଆମ ଗୁପଚୁପ ବାଲା ଯିଏ। ପ୍ରସିଦ୍ଧ ଯଉ ଗୁ ଚୁପ ବାଲା ପ୍ରସିଦ୍ଧ ଆମ ଗାଁରେ ସିଏ ତାଙ୍କରି ଗୁ ସିଏ ତାଙ୍କରି ସିଏ ଗୁପଚୁପ ଦଉଥିଲେ କିନ୍ତୁ ଆଉ ଜଣେ ମାନେ ସବୁୁ ଆୟୋଜନ କରିଥିଲେ।
ଆଚ୍ଛା ଆଚ୍ଛା ଏମତି କଥା ନା।
ସେ ସେ ଯିଏ ଆମ ଯୋଉ ଯୋଉ ପ୍ରସି ହଁ ଯୋଉ ଗୁପଚୁପ ବାଲା ପ୍ରସିଦ୍ଧ ତାଙ୍କୁ ଡାକିଥିଲେ। ଆରେ ଏମିତି ଙ୍କ ହେଇଚି ନା ଆମେ ଯାଇଥିଲୁ ମନ୍ଦିର। ଠିକ୍ ଅଛି। ଗାଁ ମୁଣ୍ଡରେ ବି ଅଛି ମନ୍ଦିର ଆମେ ଯାଇଥିଲୁ। ଦେଖିଲୁ ଆମ ଗାଁ ରେ ଏ ମାନେ ଭିଡିଓ। କରନ୍ତି ସେ ୟୁଟ୍ୟୁବ ରେ ମାନେ ଉମ ଛାଡନ୍ତି ତାଙ୍କର ଭଲ ମାନେ ହୁଏ ୟୁଟ୍ୟୁବ ସେ ହେଲା। ସେ ଜଣେ ମହିଳା ହେବେ। ସେ ତାଙ୍କ ମହିଳା ମାନେ ସେ ବିବାହି ତା। ସିଏ ଗଲେ ସେଇଆଡେ ବସିଲା ଆମେ ଯାଉଛୁ ସେମାନେ ଆସିଲା ବେଳୁକୁ ଗଲୁ ଏଠି ତ ଲୋକମାନେ ଯାଆନ୍ତିନି ଏଠି ଲୁସିଆ ଙ୍କ ପାଇଁ ଯାଉଛନ୍ତି ଗଲାବେଳେ ଦେଖିଲୁ ଗୁପଚୁପ ବାଲା ଠିଆ ହେଇଚି ଏପଟେ ଯାଇଚି। ଗଲୁ ମନ୍ଦିରରେ ଟିକେ ଭଗବାନଙ୍କୁ ପ୍ରଣାମ ଜଣେଇକି ଆସିଲା ବେଳକୁ ଆମେ ଖୁସି ହେଲୁ ଆଉ। ହଁ କୁହ।
ହାଲୋ।
ହୁଁ ଶୁଭୁଚି।
ହଁ ଶୁଭୁଛି ପରା।
ଯଉ ମୁଗ ହାଲୋ। ଜାଣିଚ ନା ନାଇଁ ସେ ଜାଗାଟା?
ହଁ। ହଁ ଜାଣିଚି।
ସେଠି ମାନେ ରଜ ଟା ବହୁତ ଭଲସେ ହେଇଥିଲା ହେଲା ମାନେ ଗୋଟେ ଦୋଳି ଲାଗିଥିଲା ଏମତିି କି ଆମେ ଥିଲା ବେଳେ ଦେଖୁଥୁଲୁ ଗୋଟେ ଦୋଳି ଲାଗି ଥିଲା ଜଣେ ଏପଟୁ ବାହିବେ ସେପଟେ ବାହିବେ ମଝିରେ ଦି ତିନି ଜଣ ବସି ଯାଇଥିଲେ ହେଲା। ହେଲେ ସେଇଟା ଦେଖିବାକୁ ଯେ ସୁନ୍ଦର ଖେଳିବାକୁ ବି ସେତେ ମାନେ ପୁରା ମଜା ଲାଗୁଥିଲା। ଆଉ ପୁଣି ଆଉ ଗୋଟେ ଲାଗିଚି କି ସମସ୍ତେ ଚାରି ପାଞ୍ଚ ଜଣ ବସିବେ ସେଟାକୁ ଜଣେ ବୁଲେଇ ଦେଇ ଆସିବ ସେଇଟା ବୁଲିବ ଖାଲି ସେ ଦୋଳିଟା ହେଲା।
ଚକ୍ର ଯେମିତି ଆମେ ରୁଖନ୍ତି ରାମଦୋଳି
ହଁ ହଁ ଯୋଉଟା କୁ ରାମ ଦୋଳି କହନ୍ତି। ସେଟା ନୁହେଁ ସେଟା ତ ଉପରକୁ ଉଠିବ କିନ୍ତୁ ଏଟା ହଁ ହଁ ସେଇଭଳିଆ। କଲ୍ୟାଣୀ ମନ୍ଦିର ପାଖରେ ହେଲା।
ନାଁ ନବାର ନାହିଁ କୌଣସି ଶୁଣ କୌଣସି ନାଁ ନବାର ନାହିଁ।
ଆବେ ମୁଁ ମନ୍ଦିର ନନାଙ୍କୁ କହୁଥିଲି।
ହଁ ସେଇ କିଛି ବି ଆମେ ନାଁ ନେଇ ପାରିବାକି ନାହିଁ। ଆମେ ସାଧାରଣ କହିପାରିବେ ମନ୍ଦିର ହଁ କହିପାରିବେ କିନ୍ତୁ କୌଣସି ନାଁ ନବାନି।
ହୁଁ ମୁଁ ବି ସେଇଟା ଏବେ ଜଣଙ୍କୁ ବୁଝୋଉଥିଲି।
ନିଜେ ବୁଝଉଥିଲା ପୁଣି ନିଜେ ସିଏ ପୁଣି
ହୁଁ।
ଆଜି ପା ମୁଁ କହିଚି ଆଜି ସମସ୍ତେ ମାନେ ମୁଁ ଆଜି କାହାକୁ ଆଉ କଲ କରିବିନି।
ଚାଙ୍ଗି
ସମସ୍ତ ନା ନା ମୁଁ କରିଚି ନା ନାଇଁ ସମସ୍ତେ ମତେ ଯିଏ କଲ କରିବେ ମୁଁ ତାଙ୍କ ସହିତ ହିଁ କଥା ହେବି। ଆଉ ଗୋଟେ ରହିଲା ମୁଁ ଗୋଟେ ସମୟରେ ମେ ସମ ସମସ୍ତ ତମ ଦେଇ ଦଉଚି ସମସ୍ତଙ୍କୁ କହିଦେବି। ସମୟ ସମସ୍ତେ ଯୋଉ ତିନି ଚାରି ଜଣ କହିନି ସମସ୍ତେ ଏକା ସାଙ୍ଗରେ ମେସେଜ୍ କରୁଛନ୍ତି, ଏବେ କରିବେ ଏବେ କରିବୁ।
କିଏ କି କିଏ କିଏ କରିଛନ୍ତି?
ଜଣଙ୍କ ସହିତ କଥା ହେଲି ତାପରେ ହଉ ଜାଣିନଥିବ ଠିକ ଅଛି।
ହଁ।
ତମେ ତାଙ୍କୁ ଜାଣିନ କି ତାଙ୍କ ସହିତ କଥା ହଉଥିଲି। ପୁଣି ହେ ତ ଦ୍ଵିତୀୟ ନମ୍ବର ହଉଛ ତମେ ଆଉ ଜଣଙ୍କୁ ମେସେଜ କଲି।
ହଁ।
କିନ୍ତୁ ସେ କଣ କଲେ ଯେ ରୀତି ମତେ ଉତ୍ତର ଦେଲେନି? ତ ମୁଁ ତମକୁ କହିଲି ତମକୁ। କଲ୍ କର।
ଓ ହଁ ମୁଁ
ଯଏ ବି ହଁ ଯିଏ ଫାଙ୍କା ଅଛି ସେ କରି ଦେବେ ଆଉ।
ହଁ ତମେ ମତେ କହିଥିଲେ ମୁଁ କରିଦେଇଥାନ୍ତି, ମୁଁ ଆଜି ବହୁତ ମାନେ ଫାଙ୍କାରେ ହିଁ ଥିଲି ମୁଁ ଖୋଜୁଥିଲି କିଏ ଗୋଟେ କଲ କରନ୍ତା କି ତାପରେ ଭାବି ଭାବି ତମକୁ ମୁଁ ଦି ଦିନ ହେଲାଣି ମାନ ମେସେଜ କରୁଛି ତମେ ସିନା ଉତ୍ତର ଦେଲେ? ତମେ ତ
କଣ କହିଲ ରଜରେ ଆମର ତ ଦିନରେ ଦୋଳି ଖେଳୁକି ନଖେଳୁ ହେଲା କିନ୍ତୁ ରାତିରେ ନିହାତି ଭବେ ଖେଳିବୁ ଠିକ ଅଛି। ଆଉ ଖେଳିଲା ସମୟରେ ତମ ଖାଇପାରିବିନି। ସେ ତ ବି ଭଲ ହବନି ନା ସେଥିପାଇଁ ଆଉ। କାଲି ମୁଁ ରାତିରେ ଟିକେ ରୋଷେଇ ରହିଯାଇଥିଲା।
କଣ ରୋଷେଇ କରିଥିଲି କଣ ରୋଷେଇ କରିଥିଲ ।
ତାାଲେ ମୁଁ ମ୍ୟାଗି ଆଉ ଚକୁଳି ପିଠା କରିଥିଲି।
ଚକୁଳି ପିଠା ଆଉ ମ୍ୟାଗି। ସେ ମାନେ କଣ ସେ ଯୋଡି ତମର ଅଲଗା।
ରହିଯାଇଥିଲେ। ଆଉ ଜଉ କରିଦେଲେ ମାନ ଯାହା ମିଶେଇ ମାସେଇକି ମତେ ହଁ ହଁ। ଆସ୍
ଇରେ ବାପ ପରେ ଦିଦି ପୁରା ବହୁତ ଆଗରେ ଅଛନ୍ତି ହଁ ମୁଁ ଜାଣିଛି ତମେ ଭୋଜିରେ ବି ବହୁତ ଭଲ ସେେ କରୁଥିଲ
ଭଲ ସେ ନୁହଁ ମୁଁ କେବେଠୁ କଲିଣି ମୁଁ ଅଷ୍ଟମରୁ ମେ ପ୍ରପର ପ ଠିକ ଅଛି ନବମରେ ଏମିତି ହେଇଛି କି ନିଜେ କରିକି ନିଜେ ଖାଇକି ଆମର ଥାଏ ନା ପ୍ରି ଟେଷ୍ଟ ପରୀକ୍ଷା
ହଁ
ପଜିନି ରୋଷେଇ କରି ନିଜେ ଖାଇଲେ
ଯା ହଉ ମୁଁ ସେତିକି ଶିଖିନଥିଲିଲ ଦିଦି ମୁଁ ଏବେ କ ହେଇ କୁ ଯେ ମାନେ ଖରାପ ହେଲେ ସିନା ଭଲ ହବ ମୋର ମାନେ ପ୍ରଥମେ ପ୍ରଥମେ ବହୁତ ଖରାପ ହେଲା ଏବେକୁ ହେଇ ଟିକେ ସୁଧୁରିଲାଣି ଏବେ ଟିକେ ବି ଭଲ ହଉ ଠି ଏବେ ସବୁ ମାନେ କୋଉଟା କେତିେ ପକେଇମି ଜାଣିଗଲେଣି
ପରିସ୍ଥିତି ଆଉ ସମୟ ସମୟ ମଣିଷ ସବୁ ବଦଳେଇ ଦେଇଥାଏ କିଏ ଶୀଘ୍ର ବଦଳ ମାନେ ତାହାର ଶୀଘ୍ର କିଏ
ହଁ ଏ ତ ମୁଁ ଏବେ ମାନେ ଅନ ସତ କଥା ମାନ ଛୋଟ ଥିବ କିଛି ମାନେ ମୁଣ୍ଡରେ ନଥିବ ବଡ
ମତେ କରାଉଛନ୍ତି ଇଏ କରୁଛନ୍ତି ଏବେ ଭାବୁଛି ନା ମାନେ ସେବେଠୁ କରିଥିଲେ ବି ବୋଲି ଭଲ କା ମୋର ରହିଯାଉଛି
ତମେ କେମିତି କଲ ଯେ ଛୋଟ ବେଳୁ ହୁଁ
ନିହାତି ମା ମାନଙ୍କଠୁ ହିଁ ଶିଖିବା ନା।
ହଁ ଆ କି ଯାହା ହଉ ତମେ ସବୁଆଡୁ ମାନେ ସବୁଆଡୁ ମାନେ ଜାଣିଥିବା ଟା ଭଲ ନାଇଁ
ସବୁ ରୁଟି ଭଲ ଥିଲ ରୁଟି ଟା ଆମ ଘରେ ଏତେ ହୁଏନି। ତୁମ ଦିନ ସେଟା କରେଇଦେବି ହେଲେ ଏତେ ଭଲ ହୁଏନି ବାସ୍ ଏଇଟା ଟିକେ ଅପସୋସ ଆଉ ପରଟା ଟା ଭଲ ହେଇଯିବ। ହେଲେ ରୁଟି ଟା ଟିକେ ଘୁନ
ମୁଁ ସେ ଗୋଲ କରିପାରେନି ମାନଚିତ୍ର କରିଦିଏ।
ନା ବେଲିବା ଟା ଠ ପରଟା ଟା ପୁରା ବଢିଆ କରେ। ରୁଟି ଟା।
ଓ ହୋ।
ଦଳି ଦେବି ଇଏ କରିଦେବି ସବୁ କରିଦେବି ହେଲେ ଟି ସୋ ସେକି ଯେତେବେଳେ ରୁ କୁହନ୍ତିି ନା ରୁଟି ଟା ମୁଁ ମନ ଭଲ ଥିବ ତା ଘରେ ମନ ଭଲ ଥିବ ଦି ଜଣଙ୍କ ମନ ଭଲ ଥିଲେ ପୁରା ବଢିଆ ହବ। ଆଛା ଯଦି କିଏ କାହା ଉପରେ ରାଗି ଥିବା ଆଉ ରୁଟି ଯଦି ରାଗିଥିବ କି ତାକୁ ଯଦି ରାଗିଥିବେ ଜଣ କେଉଁଠୁ?
ନାଇଁ ଆମେ ଯାଦି ଯାଗି ଥିବା ତାହେଲେ ରୁଟି ରାଗିଯିବ କାରଣ ଆମେ ରାଗିକି ଜୋର ସେ ବେଳି ଦବା ରୁଟି ବି ରାଗି ଜୋର ସେ ଲାଗିବ।
ଦିଅ ଆମ ଅପ ନିଟା ମନ ଉପରେ ବି ନିର୍ଭର ଥାଏ। ଯଦି ଆମ ମନ ଭଲ ଅଛି ଖାଦ୍ୟ ଟା ବହୁତ ବଢିଆ ହବ। ଆଉ ସେ ମୁଁ ବ ବହୁତ ଥର ପରୀକ୍ଷା କରିଛି ମୁଁ ଖରାପ ଅଛି ମୁୋ ଖରାପ ଇଚ୍ଛା ନାହିଁ। ିନ ଯେତେ ଯାହା
କଥା ଆମେ ଯଦି ଇଚ୍ଛା କରିବା ତାହେଲେ ଆମର ଯଦି ଇଚ୍ଛା ନ କରିବା ସବୁ ମାନେ ଭୁଲ ଭାଲ ହବ। ମାନେ ଆମ ଇଛା ଶକ୍ତି ପରେ ସବୁ ନିର୍ଭର କରେ ଆଉ।
ନା ଏଇଠି ଆଉ ଗୋଟେ କୁ-ମାନେ ଭୁ-ପଳୋଇଶୀ ସେପଟକୁ ଭୁକୁଚି ପଲେସୀ ଏପଟେ ଭୁକୁଚି ।
ହେଁ ହେଁ ମଝିରେ ରହିଯାଇଛ ଆଉ।
କାହାକୁ ଗୋଟେ ଭୁକୁଚି କେଜାଣି? ଯାଇ ସେଇଟି ମ୍-ମାନେ ଆ ପାଳିଚନ୍ତି ଘର ପାଖରେ ପାଳିଚନ୍ତି। ହୁଁ । ମୁଁ ବି ଦେଖି ଦେଇଚି ଆଉ